ହ୍ୟାଲୋ।
ବନ୍ଧୁ ନମସ୍କାର।
ଆଜ୍ଞା ବନ୍ଧୁ ନମସ୍କାର କଣ ସବୁ ପରିଷ୍କାର।
ଆଉ ଖିଆପିଆ ସରିଲାଣି?
ଆଜ୍ଞା କଛ ତୁ ସରି ଚାନି
କଣ ଖାଇଲେ?
ଯେହେତୁ ଆଜି ସୋମବାର ଥିଲା ଆଉ ପୂର୍ଣ୍ଣମୀ ମଧ୍ୟ ଥିଲା ସାନ ପୂର୍ଣ୍ଣିମା ତ ଅ ମୁଁ ଆଜି ଖାଇଥିଲି ଭାତ ଡାଲି ଟମାଟୋ ଚକୁଡା ପାମ୍ପଡ ଟିକେ ବଢି ଟିକେ
ଚାନ୍ଦ ପୂର୍ଣ୍ଣିମା ୟା ସେଇଟାକୁ କୁହନ୍ତି କି ଆମର ଦେବସ୍ନାନ ପୂର୍ଣ୍ଣିମା? ହଁ।
ଆଜ୍ଞା ପୂର୍ଣ୍ଣମୀ ଥିଲା ତ ପୂର୍ଣ୍ଣମୀ ଅବସରରେ ସେଇଟାକୁ ଆମର ଯେହେତୁ ଏଥର ଜଗନ୍ନାଥଙ୍କର ଗାଧୋଇବାର ଦିନ ଥାଏ ତ ସେଥିପାଇଁ ତାକୁ ଆମେ ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ କୁହନ୍ତି।
। ଯା ହଉ ଆଉ କଣ କହୁଥିଲି ଆଉ କଣ କୁଆଡ଼େ ବୁଲାବୁଲି ପ୍ଲାନ୍ ଯାତ୍ରାରେ କିଛି ପ୍ଲାନ୍ ହେଇଛି କି ନାହିଁ?
ଆଜ୍ଞା ମୁଁ ତ ଏବେ କିଛି ଦିନ ପୂର୍ବରୁ ହିଁ ଯାଇକି ଆସିଥିଲି। ଅ ତ ଦୁବାଇ ଯାଇଥିଲି ମୁଁ
ଦୁବାଇ
କିଛି ଦିନ ଆଜ୍ଞା ତ ତ କିଛି ଦିନ ପୂର୍ବରୁ ହିଁ ମୁଁ ଯାଇକି ଆସିଛି।
ହୁଁ ହୁଁ। ଆ ଦୁବାଇଟା ହଉଛି କୋଉ ଦେଶରେ ଆସୁଛି ସେଟା?
ଦୁବାଇ ଆମର ୟୁ ଏ ଇ ଅଣ୍ଡରରେ ଆସୁଛି।
ୟୁ ଏ ଇ ମାନେ?
ଆପଣଙ୍କ କଥା ଶୁଭୁନି ମତେ। ବନ୍ଧୁ ଆପଣଙ୍କୁ ମୋ ଆବାଜ ଆସୁଚି?
ହ୍ୟାଲୋ ଆବାଜ ଆସୁଚି।
ଆଜ୍ଞା ବନ୍ଧୁ ଆପଣଙ୍କ କଥା ମତେ ଶୁଭୁଛି। କଣ ଆପଣଙ୍କୁ ମୋ କଥା ଶୁଭୁଛି କି?
ଆଜ୍ଞା ଆଜ୍ଞା ଶୁଭୁଛି। ମୁଁ ଏହା ପଚାରୁିଥିଲି କି ୟୁ ଏ ଇ ମାନେ କଣ?
ୟୁ ଏ ଇ ହଉଛି ଗୋଟେ ଅଲଗା ଦେଶ। ତା ଭିତରେ କିଛି ଗୋଟେ କଣ୍ଟିନେଣ୍ଟାଲ ଆସେ ୟୁନାଇଟେଡ ଆରବ ଏମିରେଟସ ବୋଲି କୁହାଯାଏ ତାକୁ।
ଯାହଉ, ଏତେ ସମୟ ଧରି ଆପଣ ଯାଇଥିଲେ କୋଉ ଦେଶକୁ ଯାଇଥିଲେ ମନେ ପକେଇଦେଲେ, ଯାହଉ ବହୁତ ଖୁସି ଲାଗୁଥିବ ଆପଣଙ୍କୁ ନାଇଁ?
ନିଶ୍ଚିତ ଭାବରେ, ମୁଁ ମଧ୍ୟ ଶୁଣିଥିଲି ଆପଣ ସେଇ ଦେଶକୁ ଯାତ୍ରା କରିଥିଲେ ବୋଲି।
ହଁ ମୁଁ ସେ ଦେଶରେ କିଛି ଷ୍ଟେଟକୁ ଯାଇଥିଲି ଯୋଉଟା କି ହଉଛି ଦୁବାଇ ବି ଯାଇଥିଲି, ତା ସହିତ ସାରଜା ବି ଯାଇଥିଲି ଆବୁଧାବି ବି ଯାଇଥିଲି। ତିନିଟା ଯୋଉ ରାଜ୍ୟ ବୁଲିକି ଆସିଥିଲୁ। ତା ଭିତରେ ସବୁଠୁ ମୋତେ ଭଲ ଲାଗିଥିଲା ଗୋଟେ ବାଫ୍ ଚ୍ୟାମ୍ପୁଲ କରିକି ଅଛି। ମାନେ ଆପଣ ଭାବନ୍ତୁ ଆବୁ ଅବୁଦାବିରେ ଆମର ରାମ ମନ୍ଦିର ଅଛି। ବୁଝିପାରୁଛନ୍ତି ତ?
ଆଜ୍ଞା। ମୁଁ ଜାଣିଛି ମଧ୍ୟ ଦେଖିଛି ମଧ୍ୟ।
ହଁ। ଆପଣ ଦେଖିଛନ୍ତି ମଧ୍ୟ।
ଆଜ୍ଞା।
ଯାହଉ, ବହୁତ ଖୁସି ଲାଗିଲା ଆପଣ ଦୁବାଇରେ ବାଫ୍ ଟେମ୍ପଲ ବି ଯାଇଛନ୍ତି ଦେଖିଛନ୍ତି ମଧ୍ୟ ହ ।
ଆଉ ଆପଣଙ୍କର ଦୁବାଇର ଅନୁଭୂତି କଣ ଅଛି?
ଦୁବାଇରେ ବହୁତ କିଛି ଅନୁଭୂତି ଅଛି। ଆପଣଙ୍କର କଣ ଅନୁଭୂତି ଅଛି ଆଗେ ଜଣାନ୍ତୁ? ତାପରେ ମୁଁ ମୁଁ ମୋ ଅନୁଭୂତି ଜଣେଇବି। ମୁଁ ତ ଦୁବାଇ ଏମତି ଲଙ୍ଗ ଟର୍ମରେ ବହୁତ୍ ସମୟ ଯାଇ ଆସିଅଛି। ଆପଣ ଯେହେତୁ ଥରେ ଯାଇଛନ୍ତି ଆପଣଙ୍କୁ କେମତି ଲାଗିଲା କୁହନ୍ତୁ?
ଆଜ୍ଞା। ଯେମତି ଆପଣ କହିଲେ କି ଆପଣ ୟୁ ଏ ଇ ର ବହୁତ ଗୁଡିଏ ଷ୍ଟେଟ କୁ ମାନେ ଜିଲ୍ଲାକୁ ଯାଇଥିଲେ। ଯୋଉଟା କି ଆମେ କଣ୍ଟିନେଣ୍ଟାଲ ବୋଲି କହୁ, ସେଟା ଜିଲ୍ଲାରେ ଯାଏନି। ତ ମୁଁ କିନ୍ତୁ ପ୍ରପର ଦୁବାଇ ହିଁ ଯାଇଥିଲି। ଦୁବାଇ
ଆମ ଗାଁ ଲୋକମାନେ ସାଙ୍ଗରେ ଯାଇଥି ଥିଲେ ତ, ସେମାନେ ମତେ କହିଲେ ଜିଲ୍ଲା ବୋଲି, ମୁଁ ରାଜ୍ୟ ବୋଲି, ସେଥିପାଇଁ ମୁଁ କହିଦେଲି। ମୁଁ କିନ୍ତୁ ଜାଣିଚି ଆପଣଙ୍କର କଣ ଉଦ୍ଦେଶ୍ୟ ଶ୍ୟ ଆପଣ ଜାଣି ପାରୁଚନ୍ତି କି ନାଇଁ ମୁଁ ଦେଖୁଥିଲି।
ଆଜ୍ଞା ଆଜ୍ଞା। ମୁଁ ନିଶ୍ଚିତ ଭାବରେ ଜାଣିପାରୁଛି ଆପ ଆପଣଙ୍କର ଅ କହିବାର କୌଶଳଟିକୁ ତ ମୁଁ ମଧ୍ୟ ସେମିତି କହିବି କି ଦୁବାଇରେ ଓହ୍ଲେଇଥିଲି, ଅ ମାନେ ଇଣ୍ଡିଆରୁ ଯାଇଥିଲି ଇଣ୍ଡିଆର ଆମେ, ମୁଁ ହାଇଦ୍ରାବାଦ ଏୟାରପୋର୍ଟ ନେଇଥିଲି ଯାଇଥିଲି ଦୁବାଇକୁ, ଅ ଯେମିତି କି ଏତେ ପର୍ଯ୍ୟନ୍ତ ମୋ ମୋ ପାଖରେ ପାସପୋର୍ଟ ନାହିଁ, କିନ୍ତୁ ମୁଁ ଯାଇକି ଆସଛି।
ହୁଁ ହୁଁ। ଯା ହୋଉ ଇଏ ହଉଚି ପ୍ରକୃତରେ ଏକ ମାନେ ବୋହୁତ ଅସମ୍ଭବ କଥା ଆପଣ କଣ ଆମର ଯୋଉ ସେପଟେ ରୁହ ଏ ଜାଣିଚନ୍ତି ଆପଣ ଯୋଉମାନେ କାମ କରନ୍ତି ଯୋଉ ବେଲା ବାସନ ମାଜନ୍ତି ବଡ଼ ବଡ଼ ରେଷ୍ଟୁରାଁ ରେ ଆପଣ ସେଇ କାମରେ ଯାଇଥିଲେ କି ଆପଣ ବିନା ପାସପୋର୍ଟରେ ୱର୍କିଙ୍ଗ୍ ଭିଜାରେ ଯାଇଥିଲେ କି?
ଆଁ ଆଁ ନାଇଁ ନାଇଁ ମୁଁ ତ ବାସ୍ ଗୋଟେ ଟୁରିଷ୍ଟ୍ ହିସାବରେ ମାନେ ଗୋଟେ ଦର୍ଶନଭଳାସୀ ହିସାବରେ ବୁଲିବା
ତ ବିନା ପାସପୋର୍ଟରେ କେମିତି ଗଲେ ଆପଣ ତାର କିଛି ବର୍ଣ୍ଣନା କରନ୍ତୁ।
ହଁ ମୁଁ ସେଇ ଭଳିଆ ପଳେଇଥିଲି ମୋ ମନରୁ।
ତା ମାନେ ଆପଣ ଯାଇନାହାନ୍ତି ସ୍ୱପ୍ନ ଦେଖିଥିଲେ।
କିଏ କହିଲା ସ୍ଵପ୍ନରେ ଯିବା କଣ ଯିବା ନୁହଁ? ଆପଣ ମୋ ଇମୋସନ୍ ସହିତ ଖେଳୁଛନ୍ତି।
ନାଇଁ ଆପଣଙ୍କୁ ମୁଁ ରେସପେକ୍ଟ୍ କରୁଚି। ତା ମାନେ ସନ୍ମାନ ଦଉଚି। ଆପଣ ଠିକୁ କହିଲେ ମୁଁ ବାସ୍ ପଚାରୁଥୁଲି ଆପଣଙ୍କୁ। ଆପଣଙ୍କୁ ମୁଁ ଅଖାଦ୍ୟ ଭାବୁନି।
ଅଟ୍ଟହାସ୍ୟ କହିଲି ମୁଁ ଅଖାଦ୍ୟ ନୁ
ଭୁଲ୍ ହେଇଗଲା ବନ୍ଧୁ।
କ୍ଷମା କଲି ମୁଁ ଆପଣଙ୍କୁ।
ଆଜ୍ଞା। ଆଉ କୁହନ୍ତୁ କେମିତି କଣ ଆପଣ ସ୍ୱପ୍ନରେ ଦେଖିଲେ କଣ ଦେଖିଲେ? ତାପରେ ମୁଁ ମର ରିଏଲ୍ ଟାଇମ୍ ରେ ମୋ ସତ ଅନୁଭବରେ ମୁଁ କଣ କରିଥିଲି ସେଟା ମୁଁ ବି କହିବି।
ଅ ନିଶ୍ଚିତ ଭାବରେ ଯେମିତି ଆପଣ କହିଲେ କି ଆପଣ ରିଏଲ୍ ଟାଇମ୍ ରେ ଯାଇଥିଲେ ବୋଲି। ତ ମୁଁ ଜାଣିବାକୁ ଚାହିଁବି ଯେ ଆପଣ ରିଅଲ ଟାଇମ୍ ରେ କଣ କଣ ଅନୁଭୂତି ରହିଲା ଆପଣଙ୍କର
ଉଁ ଫାଷ୍ଟ କଥା ମୁଁ ଯେତୋଳେ ଲ୍ୟାଣ୍ଡ୍ ଓଲ୍ହେଇଲି ସାର୍ଜାରେ ଓଲ୍ହେଇଲି। ସନ୍ଧ୍ୟା ସମୟରେ ଓଲ୍ହେଇଲି ବୁଝିଲେ କି?
ଆଜ୍ଞା।
ହଁ ତ ସନ୍ଧ୍ୟା ସମୟରେ ଯୋଉ ଓଲ୍ହେଇଲି ବୋହୁତ ଗରମ ଉଁ ମୁଁ ଗ ବହୁତ ଗରମ ଅନୁଭବ କଲି କାହିଁକି ନାଁ ବର୍ଷା ନଥିଲା ବୋଲି।
ଆଜ୍ଞା। ଆପଣଙ୍କର ଫୁଣି ଅନୁଭବ ସହିତ ବର୍ଷା ଆସିଗଲେ ଆଜ୍ଞା କୁହନ୍ତୁ।
ତ ଏହା ହଉଚି କଥା କି ତ ଆମ ପାଇଁ ଗୋଟେ ବସ୍ ହେଇଥିଲା ବସ୍ ରେ ଆମେ ଫାଇପ୍ ଷ୍ଟାର୍ ହଟେଲ୍ କୁ ଗଲୁ। ଠିକ୍ ଅଛି ତ ଫାଇବ୍ ଷ୍ଟାର୍ ହୋଟେଲ୍ ରେ ସେଠି ରହିଲୁ। ରହିଲା ପରେ ସେଠିକାର ଖାଇବା ମୁଁ ଭାବିଲି ଯେମିତି କାରଣ ଗୋଟେ ଦୁନିଆ ଅଲଗା ଦୁନିଆକୁ ମୁଁ ଆସିଯାଇଛି କି ଆଉ। ମାନେ ଏଠି ଇଣ୍ଡିଆରେ ଯୋଉମାନେ ରୋହୁଚନ୍ତି ତାପରେ ମୁଁ ଭାବିଲି କି ଅଲଗା ଦୁନିଆରେ ମେ ବି ମୁଁ ଅଛି।
ଆଜ୍ଞା ମାନେ ଆପଣ କହିବା କଥା କି ଆପଣ ଗୋଟେ ପଞ୍ଚତାରା ହୋଟେଲ୍ କୁ ଯାଇଥିଲେ।
ହଁ ପଞ୍ଚତାରା ହଟେ ଆପଣ କୋଉଠି ଯାଇକି ରହିଥିଲେ?
ମୁଁ ତ ମୋ ସ୍ୱପ୍ନରେ ଯାଇଥିଲି ତ ମୋର ରହିବାର କଣ ଦରକାର ଅଛି?
ଆପଣ ସପ୍ନରେ ରହିନାତି ରହିନାହାନ୍ତି?
ଟନ୍ ମୋ ଖଟ ଓପରୁ ପଳେଆସଥିଲି।
ଯା ହଉ। ନାଇଁ ବୁଲାବୁଲି କରିଥିଲେ ମେ ବି ଟିକେ ଭଲ ଲାଗିଥାନ୍ତା ଖଟକୁ ପୁଣି ଫେରିଆସିଲେ ବହୁତ ଦୁଃଖ ତ ଲାଗିଥିବ ନା ଆପଣଙ୍କୁ? ଲାଷ୍ଟରେ?
ନାଇଁ ନାଇଁ ଖୁବ ସହ ମୁଁ ଏଞଜୟ କରି ଆସିଲି।
କାହା ସହିତ ଏନଜୟ କଲେ ଦୁବାଇରେ ରାମ୍ ରାକେଶ ନାମକ ପିଲା ସହିତ?
ନାଇଁ ନାଇଁ ମୁଁ ନିଜେ ନିଜେ ମୁଁ ଏକା ଏକା ହିଁ ଯେହେତୁ ମୁଁ ଏକା ସ୍ୱପ୍ନରେ ଯାଇଥିଲି ମୁଁ ତ ସ୍ୱପ୍ନରେ ଦି ଜଣଙ୍କୁ ନେଇକି ଯାଇପାରିବିନି ଏକା ହିଁ ଯାଇଥିଲି।
କେଏ ଜାଣି ମୁଁ ଭାବିଲି ଆପଣଙ୍କର ବି ଦେଖିଛନ୍ତି ସେ ମୁଁ ସେ ଯୁ ଆ ମୁଭି ଆମର ବିଷୟଟା ଦେଖିଛନ୍ତି ଫିଲ୍ମଟା?
କୋଉ ସିନେମା?
ମୋ ହାତ ଯୋଉ ଢାଇ କିଲ ଗା ହାତ କୁହେ ମୁଁ ଭାବିଲି ଆପଣଙ୍କ ହାତ ବି ସେମିତି ଢ଼ାଇ କିଲୋ ବୋଧେ ଆପଣ ଦି ଜଣଙ୍କୁ ସ୍ୱପ୍ନରେ ଯଦି ନେଇକି ଚାଲିଯାଇଥିବେ?
ନାଇଁ ନାଇଁ ସେଇଟା କେବଳ ଆପଣଙ୍କର ଏକ ଭୁଲ ଚିନ୍ତାଧାରା।
ନାଇଁ ନାଇଁ ନାଇଁ ସେମତି କିଛି ନାଇଁ ଆପଣ ଭୁଲ ଭାବୁଛନ୍ତି ମତେ ମୁଁ କଣ କହୁଛି ଥିଲି ଆପଣ କେବେ? ବର୍ଷା ଦିନରେ ବେଙ୍ଗଜୁ କଣ କଣ କରେ ଜାଣିଛନ୍ତି ଗୁଡ ହାତ ଏମିତି ଟେକି ଦେଇକି
ମୁଁ ତ ଦେଖିନି ଆମ ବେଙ୍ଗଲ କଣ କଣ କରେନି ଆମ ବେଙ୍ଗ ମାନେ ଗୁଟରୁକୁ ଗୁଟରୁୁକୁ କରନ୍ତି।
ନାଇଁ ବୁଢୀ ବୁଢୀ ବେଙ୍ଗ ମାନେ କଣ କଣ କରନ୍ତି। କାହିଁକ ନା ବର୍ଷା ହେଲେ ସେମାନେ ପ୍ରେଗନେଣ୍ଟ ହେଇଯାଆନ୍ତି।
ଓ ମାଇଁ ଗଡ ତାହେଲେ ଆପଣ ଏ ସବୁ କାମ ଦେଖୁଛନ୍ତି ଯାଇକି? ବେଙ୍ଗ ମାନଙ୍କର ପର୍ସନାଲ ଲାଇଫରେ ପସୁଛନ୍ତି ଯାଇକି ଆପଣ ନା କହିଲ ନିଜ ଜୀବନରେ ତାଙ୍କୁ ମଧ୍ୟ ଆପଣ? ଚାହାଡୁ ନାହାଁନ୍ତି।
ନାଇଁ ମୁଁ ପଶୁପକ୍ଷୀ ବିଜ୍ଞାନ କରିଥିଲି ତ ସେଥିପାଇଁ।
ଆଚ୍ଛା ତ ପଶୁ ପଶୀ ବିଜ୍ଞାନରେ କଣ ଆପଣଙ୍କୁ କେବଳ ବେଙ୍ଗ ମାନଙ୍କୁ ଦେଖିବା ପାଇଁ ମିଳେ?
ପଶ ପଶୁ ପକ୍ଷୀ ବିଜ୍ଞାନରେ ଆମେ ପିଜି କରୁଛନ୍ତି। ତ ଯେହେତୁ ବର୍ଷା ଦିନରେ ତ ମନେ ପଡିଲା ଭେଙ୍ଗ ମାନଙ୍କର କଥା କାହିଁକି ନା ରାତିରେ ଆମ ମାମୁ ଘର ଯେତେବେଳେ ଆମେ ଯାଉ ତ ବିଲକଟରେ ମାମୁ ଘର ଘର ତ କଣ ହୁଏ ନା? ସେ ଆବାଜ ରେ ଆମକୁ ଶୋଇବାକୁ ଦିଏନି। ତ ସେଥିପାଇଁ ବେଙ୍ଗ ସହିତ ମୋର ଯୋଉ ନାତା ଟା କେବେ ଭଲ ରହିନି ସେ ସେଥିପାଇଁ ମୁଁ ସେଇଟାରେ ମନେ ପକେଇଲିି ତାର ଯୋଉ ବୈଜ୍ଞାନିକ ଭୂତି ଗୁଡା ମୁଁ ଆପଣଙ୍କୁ ଜଣାଉଥିଲି।
ହ ଭଗବାନ ମତେ ତ ବହୁତ ଖୁସି ଲାଗିଲା ଶୁଣିକି। ତ ଆପଣ କେବଳ ବେଙ୍ଗ ମାନଙ୍କୁ ହିଁ ଦେଖୁଥିଲେ ବେଙ୍ଗ ମାନଙ୍କର ପରୀକ୍ଷା କରୁଥିଲେ ତ ମୁଁ ଜାଣିବାକୁ ଚାହିଁବି ତ ବେଙ୍ଗ ଭିତରେ ଆପଣ କେତେ ପ୍ରକାରର ବେଙ୍ଗ ଦେଖେଇଲେ ଆଉ ତାଙ୍କ ଛୁଆମାନଙ୍କୁ ଦେଖା ସାକ୍ଷାତ କଲେ କି ନାହିଁ? ଆଉ ବେଙ୍ଗ ଛୁଆ ମାନଙ୍କର ଏତେ ବେଙ୍ଗ ଛୁଆ ମାନଙ୍କର ଏକୋଇଶି ହରେ ଆପଣ ଯୋଗ ଦେଇଥିଲେ କି ନାଇଁ?
ଆକ୍ଚୁଆଲି କଣ ହେଇଛି କି ନା ବେଙ୍ଗ ମାନଙ୍କର ବହୁତ ପ୍ରକାରର ଅଛି। କହିବାକୁ ଗଲେ ଯେମିତି ତାଙ୍କର ଅ ବହୁତ ପ୍ରକାରର ଜାତୀୟ ବେଙ୍ଗ ଅଛନ୍ତି ଯେମିତି ଫାଫୁଲା ବେଙ୍ଗ ପେଟୁଆ ବେଙ୍ଗ କାକୁଡି ବେଙ୍ଗ କସି ବେଙ୍ଗ ପତଳା ବେଙ୍ଗ ଛୋଟିଆ ବେଙ୍ଗ ଛୁଆ ବେଙ୍ଗ ତ ସେମିତି ଅଛି ଆମେ ସବୁ ସବୁଙ୍କରେ ଆମେ ଟେଷ୍ଟ କରୁଛୁ ତାଙ୍କର ସମସ୍ତଙ୍କର ପେଟ ଅଲଗା। ଯେମିତି ମଣିଷ ଥାଆନ୍ତି ମୁଟି ମୁଟା। ପତଳା ପତଳି ସେମିତି ବେଙ୍ଗବ ଙ୍କର ବି ରହିଛି ତାଙ୍କର ବି ଜାତି ରହିଛି। କାହାର ଷ୍ଟ୍ରବେରୀ ଭଳିଆ ସ୍କିନ୍ ଥାଏ କାହାର ପୁରା ପ୍ ଭଳିଆ ସ୍କନ୍ ଥାଏଇଭଳିଆ।
ଆଛା ତ ବେଙ୍ଗ ମାନଙ୍କର ବି ଆପଣ ପରୀକ୍ଷା କଲେ ଷ୍ଟ୍ରବେର ସ୍କ୍ରିନ୍ ଥାଏ। ତ ଆପଣ ସେ ଷ୍ଟ୍ରବେରୀ ସ୍କ୍ରିନ୍ ରେ ବେଙ୍ଗମାନଉଙ୍କୁ କୁ କିଛି ପରାମର୍ଶ ଦେଲେ କି ନାହିଁ କି ଯେ କିଛି ଆପ୍ ତାଙ୍କ ଷ୍ଟବେରି ସ୍କିନକୁ
ନାଇଁ ତା ଷ୍ଟ୍ରବେରୀ ସ୍କ୍ରିନ୍ ତାଙ୍କୁ ଭଲ ସନ୍ସ୍ନ୍ ଅଛି ତାଙ୍କ ପାଇଁ ସେ ସନ୍ସ୍କ୍ରନ୍ ଡେ ସେମାନେ ଯଦି ଆପ୍ଲାଏ କରୁଛନ୍ତି ଆସିକିେ ଠିକ୍ ହେଇଯିବ। ମାନେ ସନସ୍କ୍ରିନ ତାଙ୍କ ମାନେ ଏମିତି ଯେ ବିଲ ପାଣିରେ ନ ରହି ରହି ଦେଇ ଦିନେ ବିଲ ପାଣିର ରହିଲା ଧର ବାର ଘଣ୍ଟା ଗୋଟେ ଘଣ୍ଟା ଆସିକି ଭଲ ପାଣିରେ ରହିଲେ ତାଙ୍କ ସେହିତ ସନ ସ୍କ୍ରିନ୍ ଭଳିଆ କାମ ଦିଏ
ଆଚ୍ଛା ଆଚ୍ଛା ଆ ଯେମିତି କହିଲେ କି? କି ସେଇ ଟାଇମ ରେ ବେଙ୍ଗ ମାନ ଗର୍ଭବତୀ ହେଇଯାଆନ୍ତି, ତ କେତେଟା ବେଙ୍ଗଙ୍କର ଆପଣ ଡେଲିଭରି କରଇଥିଲେ। ହୁଁ।
ନାଇ ତାଙ୍କର ଅଟୋମେଟିକ ହେଇଯାଏ ଆମକୁ କରିବାକୁ ପଡେନି
ଆଚ୍ଛା ଆଉ ଜାଣିବାକୁ ଚାହିଁବି ସେ ବେଙ୍ଗ ମାନଙ୍କର ଛୁଆ ମାନଙ୍କର ଏକୋଇସିିଆ ବା ତାଙ୍କ ନାମକରଣରେ
ସେ ସବୁ କଥା ତ ଛାଡନ୍ତୁ ଏ ଏକୋଇ ଶିଆ ନାମକରଣ ଶୀତ ସମତ ପରର କଥା ସେମାନେ ମନୁଷ୍ୟ ନୁହନ୍ତି। ଏସବୁ କଥା କାହିଁ କହିକି ମତେ ଲଜ୍ଜି କିସ କରୁଛନ୍ତି ମୋର ବି ଏସବୁ ବିଷୟରେ ଜ୍ଞାନ ଅଛନ୍ତି ମୁଁ ଭାବିଲି ଆପଣ ବୋଧେ ମତେ ଟେଷ୍ଟ କରୁଛନ୍ତି ମୋର ଜ୍ଞାନ ଅଛି କି ନାଇଁ ଆପଣ ଟେନସନ ନିଅନ୍ତୁନି ମୋର ଜ୍ଞାନ ଅଛି ଏ ସବୁ ବାବଦରେ ଠିକ ଅଛି ନା।
ଆଚ୍ଛା ଆଚ୍ଛା ମୁଁ ଜାଣିିନଥିଲି।
ହୁଁ ଆଉ ଆପଣ ଡଙ୍ଗା ଭସଉଛନ୍ତି କି ନାଇଁ?
ହଁ ନିଶ୍ଚିତ ଭାବରେ ମୁଁ ଯେମିତି ଆପଣଙ୍କୁ ପୂର୍ବରୁ ମଧ୍ୟ କହିଥିଲି ଯେ ମତେ ବର୍ଷା ଦିନରେ ଆଜ୍ଞା ଆଜ୍ଞା କିଛି ସମୟ ପୂର୍ବରୁ କହୁଥିଲେ କି ହେଲା ଡଙ୍ଗା ଭସେଇବାକୁ ବହୁତ ଭଲ ଲାଗେ ଆଉ ମୁଁ ମୁଁ ମଧ୍ୟ କାଗଜରେ ଖୁବ୍ ସୁନ୍ଦର ଡଙ୍ଗା ବନେଇ ପାରେ ତ ଯଦି ଆପଣ କେବେ ମତେ କହିବେ ତ ମୁଁ ଆପଣଙ୍କୁ ଡଙ୍ଗା ବନେଇକି ତା ଦେହରେ ବି ମଧ୍ୟ ଭସେଇ ଦେଇପାରେ
ଯାହା ହଉ ଏତେ ସବୁ ଆପଣଙ୍କ ପାଖରେ କଳା ଅଛି। ଯାହା ହଉ ଆପଣଙ୍କ ଆଉ ସୂର୍ଯ୍ୟକିରଣ କୁ ଯାଇତ ପଡୁନଥିବ କଳା ନବା ପାଇଁ ଆପଣଙ୍କର ଘର ଭିତରେ ଏତେ ସବୁ କଳା ଅଛି।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କ ପାଖରୁ ଶିଖିଛି।
ଲାଗୁଚି ଆପଣ ବହୁତ ହସମିଜାଜ ଲୋକ ବୁଝିଲେ କି।
ହଁ ମୁଁ ବହୁତ ଖୁସମିଜାଜ ଲୋକ
ଯାହା ହଉ କଥା ଆପଣଙ୍କ ସହିତ ବହୁତ ଭଲ ଲାଗିଲା ଏଇଭଳିଆ ଖୁସିରେ ଖୁସିରେ